ଖାଲି ଏବେ କ୍ଲିୟର୍ ସୁଭିଲା।
ହଁ ଭାଇ ସୁପ୍ରଭାତ।
ଭାତ
ଆଉ କେମିତି ଅଛନ୍ତି?
କେତେବେଳେ ଗ୍ରସ୍ତ।
ଏଇ ମୁଁ ଏବେ ପହଞ୍ଚିସାରିଲିଣି ମୋର କର୍ମକ୍ଷେତ୍ରରେ
ହଁ ହଁ। ଛଅଟାରୁ?
ହଁ ସକାଳୁ ଉଠିକି ପହଞ୍ଚାରିଲେଣି। ମ ନାହିିଁ ଏବେ କିଛି ଏମିତି ବସିଛି। ତାପରେ ଆଉ ଟିକେ ପରେ ଯିବି ସେ ସକାଳ ଜଳଖିଆ କରିବି ତାପରେ ଖାଇବି ଖାଇକି ଆସିଲା ପରେ ଦେଖିବି କଣ ଛୋଟ ମୋଟ ଗୋଟେ କରିବି ଆଉ।
ଜଳଖିଆ ସବୁ ତାଙ୍କ ପଟୁ ମିଳେ କି?
ନାଇଁ ଜଳଖିଆ ହାତରୁ ମାନେ ଅଛି ସବୁ ସୁବିଧା କିନ୍ତୁ ଅଳ୍ପ ଟଙ୍କାରେ ଶସ୍ତାରେ ମିଳେ। କିନ୍ତୁ ସବୁ ଦବାକୁ ପଡେ ଯେମିତି କିି ମାନେ ତମକୁ କୋଡିଏ ଟଙ୍କା ଦେବୁ କିନ୍ତୁ ବହୁତ ଭଲ ଦିଏ। ମାନେ ମାର୍କେଟରେ ସେଟା ବଜାରେ ତମେ ଦେବ ଯଉଟା ତିରିଶରୁ ଚାଳିଶ ଟଙ୍କା ପାଇବା କଥା ସେଟାତେବେଳେ କୋଡ଼ିଏଟଙ୍କାରେ ପାଇଯିବ।
ଓ ହୋ ଘରଭଡ଼ା କେତେ?
ଘର ଭଡା ଏବେ ସାଢେ଼ ସାତ ହଜାର ତିନି ଜଣ ରହୁଛୁ ଆଉ। ସେ ଦୁଇ ଜଣ ଆସିଛନ୍ତି ସେ ତାଙ୍କ ସାଙ୍ଗ
ମିଶିକି ମିଶିକି।
ହ ବି ମିଶିକି ରହିଛୁ ଆଉ।
ଓ ହୋ।
ରୁମ୍ଟା ଅବସ୍ଥା ନାହିଁ ସେ ଘରଟା ମାନେ ସଜାଡ଼ିବାକୁ ସଜାଡ଼ିନୁ ଦୀବନ ଭୂତ କୋଠି ଭଳିଆ ହେ କି ପଡ଼ିଛି। ତ ତାକୁ ଆଉ ଟିକେ ସଜାଡ଼ିବୁ ତା ଏମିତି ଦରମା ଆସେନା ଆସିଲେ ତାକୁ ସ ତିନି ଜଣିଆ ହେଇଗଲେ ନା କଣ ହଉଛି କି ମାନେ କିଏ କଣ କରିବ କିଏ ଦେବ କିଏ ନାହିଁ ସେଇଟା ଅସୁବିଧା ହେଉଛି। ମୁଁ ଭାବୁଛି। ମୋର ଗୋଟେ ରୁମ୍ ନେଇଯିବି। ସେମାନେ। ତାଙ୍କ ରୁମ୍ ନେଇଯିବେ ଏଇଭଳିଆ ଆଉ। ଆଉ ତୁମର କଣ ଖବର କୁହ।
ନଅଟାରୁ ଆଉ। ନଅରୁ ଛଅ ଆଜି। ବୋଧେ ଆମର ଏଇ ଯୋଉ ଗୋଟେ ଇଟା ପ୍ଲାଣ୍ଟ ଚାଲିବାର ଅଛି ତ ସବୁ ଇଞ୍ଜିନିୟର ମାନେ ଆସିଥିଲେ କେଉଁଝୋରରୁ ଫୋନ କରିଥିଲେ ସକାଳୁ ସକାଳୁ ମୋ ନିଦ ଭାଙ୍ଗିଗଲା। ଆଉ ମେନ୍ ଗେଟରେ ଅଛୁ କେମିତି କଣ ପ୍ରବେଶ କରିବୁ ପ୍ଲାଣ୍ଟ ଭିତରକୁ ସାର୍ ଦେଖନ୍ତୁ ଟିକେ। ଆରେ ହଉ ଦେଖୁଛି। ଆଜି ବୋଧେ ଚାଲିଭ ଆମର ଇଟା ପ୍ଲାଣ୍ଟ।
ଇଟା ପ୍ଲାଣ୍ଟ ମାନେ।
ଏଇ ଇଟା ବାହାରିବ ମଁ।
ହଁ ହଁ ହଁ ହଁ ବୁଝିଲି ଲୁହାଇଟା ତ।
ଏଁ ନାଇଁ ନାଇଁ। ଏଇ ଯୋଉ। ପାୱାର ପ୍ଲାଣ୍ଟ ରୁ ଯୋଉ ବାହାରେ। ଧୂଆଁ।
ହ ରିଫ୍ରାକ୍ଟ କରି ରିଫ୍ରାକ୍ଟ।
ରିଫ୍ରାଏ ଫର ଏଭ୍ରି।
ହଁ ବୁଝିଲେ ସେଇଟା ଯେଉ ଆମ ଫନିସ୍ ଭିତରେ ଲାଗେ ତ।
ପାୱାର ପ୍ଲାଣ୍ଟର ଏ ଯେଉଁ ଅବଶେଷ ଯେଉଁ ବାହାରେନି।
ହଁ ସେଇ ନର୍ମାଲ ଯୋଉ ଫ୍ଲାଏ ଆସେ। ସେଇ ବ୍ରିକ୍ସ।
ହଁ। ସେଇଗୁଡା।
ସିପ୍ ସେ ତିଆରି କରୁଛି କି?
ହଁ ସେଗୁଡ଼ା ବି ଗୋଟେ ମେସିନ୍ ମଗା ହେଇଛି ସେ ବି ବନେଇବ ଆଉ।
ହଁ ନିଜେ ବନିଇକି ନିଜ।
ନିଜେ ବନେଇକି ନିଜେ କିଛି ଛାଡୁନି।
ହୁଁ।
ସବୁ ବିକିଦିଅ।
ନା ଭଲ ମାନେ ସେମାନେ କଣ ସବୁ କଳଖାନ ବିକି ଦିଅନ୍ତି ସେମାନେ ଆଉ ଗୋଟେ କାହାକୁ ସେମାନେ ନେଇକି ନିଜେ ଇଟା ତିଆରି କରିକି ତାକୁ ବିକନ୍ତି।
ଏ ନିଜେ ବନେଇବ ଇଟା।
ହୁଁ ଯାହଉ।
ଶସ୍ତାରେ ଦଉଥିବ ବୋଧେ ମାନେ ବାହାରିିବା ଯୋଉ ରେଟ କମ ରେ ଦଉଥିବ ବୋଧେ ନା।
ଜାଣିନି କିନ୍ତୁ ଏତିକି ମୁଁ ଜାଣିଛି କି ସେ ଯୋଉ କଳକାରଖାନା ଯୋଉ ବାହାରେ ନା ଯୋଉ।
ହଁ।
ପାଉଁଶଟା ଯେଉଁ ବାହାରେ ତାକୁ ସେମାନେ। ଲୋକମାନେ ନବା ପାଇଁ କମ୍ପାନୀ ପଇସା ଦିଏ। ମାନେ କି ତମେ ପାଉଁଶ ଟା ରହୁଛି। କି ମାନେ ପ୍ରଦୂଷଣ କରୁଛି। ତାକୁ ତମେ ନେଇଯାଅ, ତାପରେ ଯାହା କରିବା। କରିବ। ବଦଳରେ ପଇସାଦିଏ।
ହ ହଁ ଯୋଉଠି ପକ୍କା ହବ ସିଏ ତାମାନେ ସେଇ ହିସାବରେ ପଇସା ଦିଏ। କାହିଁକିନା ଏଠୁ ଯେଉଁ ଟ୍ରକ୍ ଗୁଡ଼ା ବାହାରେ ସେ ସବୁ ସେପଟେ ଯାଇକି ଡମ୍ପିଙ୍ଗ ହୁଏତ ତ ପଇସା ଦିଏ।
ସେ, ନେପାଳୀ ମୋମ କେବେ ଯାଇଥିଲ ଏବେ ଯାଇଛ ନା ଯାଇନ ଖାଇବା ପାଇଁ।
ଏଇ ଇ ଇ କେବେ ଗୋଟେ ଯାଇଥିଲୁ ଶନିବାର କଥା ଶନିବାର ଦିନ ଯାଇଥିଲୁ।
ଖାଇଲା।
ଶନିବାର ଦିନ ଯାଇଚି ସେ କଅଣ ସେଟା। କି ମୋମୋ ସେଟା କୁର୍କୁରେ ମୋମୋ ଆଉ ଗୋଟେ ପନିର ର ସେଇଟା କଣ ତାଲା ପିଆନା କଣ ସେଇଟା ତା ନାଁଟା ଭୁଲି ଯାଉଛି। ଥୁପକା ପନିର ଥୁପକା
ଓଇ ଯେ ବଡ ଅଟେ ଟା ବଡ ଅଟେ ତା ଭିତରେ ର ତଏ ଏମାନ
ଷ୍ଟପିଙ୍ଗ କରାହଇଥାଏ। ପନିର ଥୁପକା ଆଉ ପକଡ଼ା ସନ୍ଧ୍ୟାବେେଳେ ଖାଇଦେଲା ମାନେ ଆଉ ରାତିରେ ଖାଇ ହୁଏନି ତେଲ ଜିନଷ ଗୁଡ଼ା ନା। ଭାରି ହେଇଇଯାଏ।
ସେ ନା ସେ ଏରିଆରେ ବହୁତ ଭଲ ବି ଦିଏ ମାନେ ତା ଟେଷ୍ଟ ବି ଭଲ ଲାଗେ ତା
ମାର୍କେଟ୍ ମାର୍କେଟେ ଟିକେ ବାହାରେ ଅଛି ସେଇଟା ସେଇଥିପାଇଁ ଠିକ ଠାକ ରଖିଛନ୍ତି ରେଟ୍ ଟା ସେ କମ ଦାମରେ ମିଳିଲା। ସବୁ ଯାଉଛନ୍ତି ଆଉ।
ଠିକ ଅଛି। ପଇସା ବି ଠିକ୍ ଅଛି। ଭଲ ବି ମାନେ। ମା ବଜାର ଟିକେ ଦୂରରେ ଅଛି ତ ତମେ କାହାକୁ ନେଇକି ମାନେ ଶାନ୍ତି ଲାଗିବ ଖାଇକି ଆସ।
ହୁଁ।
ଭଲ ଲାଗିବ ଲସ୍ ହବ ବହୁତ ଭଲ ଜାଗାଟା ବି ଆଉ।
ହୁଁ ଜନ୍ ଜନ୍ ଆଉ ଫନ୍ ଫାନ୍ କରିନି।
ଉଁ ହଁ ସେ ଆସନ୍ତି ଏଇ କାଲି ନା ପରଦିନ ଆସିଥିଲେ ଆମ ରୁମରେ ରହିଥିଲେ। ତାଙ୍କ ଗୋଡ଼ ଖରା ଥିଲା। ତଗୋଡ଼ଟାତାଙ୍କ ମାନେ।
କଉଠୁ ପଡିଛି ନା କଣ ହେଇଛି? କୁହେ ତ ଯେ ତାମାନେ ଗାଡ଼ିରେ ଥିଲା ବୋଲି ମୋଟର ସାଇକେଲରେ ଥିଲା ପଛଆଡ଼ୁ ଟ୍ରାକ୍ଟର ଆସିକି ବାଡ଼େଇବା ତା ତ ପଡ଼ିଗଲା ଯୋଉ ତା ଗୋଡ଼ ଭାଙ୍ଗି ଦେଇାଇଛି ଭାଙ୍ଗି। ଯାଏନି ଫୁଲି ଯାଇଛି।
ଗଆ ଆସନ। ତାଙ୍କୁ ଗାଡି ଚଲେଇ ଠିକ ସେେ ଆସେନି।
ହଁ ଡେ ସେଆଡେ ହାବାବାଜି କର ରିକି ଚଲେଇବ ଯାହା ହବ ଅବସ୍ଥା ଆଉ। ନହେଲେ ଜଣ ଛିଡା ହେଇଥିବ ଆସିକି। ଛାଡୁ ଟ୍ରାକ୍ଟର ପିଟି ଦଅ।
ସେ ଏମିତି ମୁଁ ଥିଲି କହୁଥିଲେ କି କଣ ହଠାତ୍ ପ୍ଲାଣ୍ଟରେ କିଛି କଣ ବ୍ରେକ୍ଡାଉନ୍ ମାନେ ପ୍ଲାଣ୍ଟରେ କିଛି ଅସୁବିଧା ହେଲା। ସେ ଶୀଘ୍ର ଯିବେ ଯିବ। ଯାଇଥିଲେ ବା ଗଲାବେଳେ ବାଟରେ କାହା ଗୋଟେ ଉଠେଇକି ନବାରିଥିଲା। ତ ସେ। ତ ଯାଉଥିଲେ ବାଟରେ କାହାକୁ ଦେଖ। ଦେଖିଲେ ତ ମାନେ ଏମିତି ମାନେ ବ୍ରେକ ଟା ରାସ୍ତାରେ ହଠାତ୍ ଏମିତି ମାରିଦେଲେ। ସେ ମରଦଥିଲେ ଯେତବେଳେ। ତ ପଛାଡ଼ୁ ଗୋଟେ ଗାଡ଼ି ଆସିକି ତାକୁ ମାନେ ପିଟି ଦେଲା ତ ସେ ଅନ୍ୟ ମନସ୍କ ଥିଲେ ନା ସେ ଯୋଗୁଁ
ସେ ପଛ ଆଡୁ ଆସିଥିବ। ତ ଦେଖିନଥିବୁ ତା ସାମ୍ନାରେ ନେଇକି ଛିଡ଼ା କରିଦେଇଥିବ। ଆ ସେଇଥିପାଇଁ ପଛ ବାଲା ବି ଆଉ। କଣ କରିବା।
ହୁଁ। ଏବେ ଯାଉଛନ୍ତି କା
ତା ପରିବାର ନେଇ ଆସିଛି ବୋଧେ।
ନାଇଁ ସେ ଆଣିକି ଆସିଥିଲେ ରଜରେ ଯାଇଥିଲେ ତବେ ତାଙ୍କ ପୁଅର ପୁଣି କଣ ଟିକେ ଦେହ ଖରାପ ଅଛି ବୋଲି ଏବେ ଆଉ ଧରିକି ଆସିନାହାନ୍ତି।
ଓ ହୋ ଛଟ ଦେଇଇ ସେଇଠ୍।
ସେ ତା କୁଅ କଣ ଟିକଏ ତାଙ୍କ ଦେହ ଖରାପ ହେଇଗଲା ହଠତ୍ ଆ ଥିଲେ ରଜରେ ପୁଣି ଯାଇଥିଲେ।
ହ ହୋ।
ପୁଣି ଏବେ ଆସିଲେ।
ହ ହୋ।
ଅଛନ୍ତି ତାଙ୍କ ପରିବାର ସବୁ
ଏକୁଟିଆ ଅଛି ବୋଧେ ଏବେ ଆଉ। ନିଜେ ରୋଷେଇ ରସ କରି ଖାଉଥିବ।
ଏ ନାଇଁ ସେ ଗୋଟେ ଜଉ ପିଲାକୁ ଆଣିକି ରଖିନାହାନ୍ତି।
ଏଇ ତାଙ୍କ ଗାଁ ର ଯଉ ଜଣେ ଆସିଛି। ଏଁତ ସେଁ ଠିକାଦାର ରେ ଯଉ ଅଛି କାମ କରୁଛି।
ହଁ, ସେ ପିଲାଟା ତାକୁ ନେଇକି ଡେଲି କାମକୁ ସେ ଡ୍ୟୁଟି କରି ଯିବ ନେଇକି ଯିବ ନେଇକି ଆଣିବ। ଆସିଲା ପରେ ତାକୁ ପୁଣି ନେଇ ତା ଡେଲି ଯା ଡାକି ଦବୁ ଫୋନ୍ କରିକି ଏହା କୁଆଡ଼େ ଯିବା ତା ରୋଷେଇ କରିଦବା ଇଏ କରିଦବା।
ଆ ହା।
ଏମତି ଚଲେଇଚନ୍ତି। ମୁଁ ବି ଆଉ କିଛି କହୁନି ସେ ପିଲାଟା ଆସିଥିଲା ତାର ଇଏ କ ଏଇଠି ପାଖରେ ରହୁଥିଲା।
ଅଁ ହ।
ମୁଁ ବି ଆଉ କିଛି କହୁନି ଏ ଯାହା କରୁଛି କରୁ ତାପରେ ଏବେ କହିବେ ରୋଷେଇ ପାଇଁ କି ପଇସା ଦବା କଥା ତତେ ଯଦି ତୁ ନଦବୁ। ତା ନେ ଭାଇ ତୁ ଦେଖ କଣ କେମିତି ଖାଇବା ବ୍ୟବସ୍ଥା ତୁ କର ମୁଁ ମୋରି ମୋର ତ ସବୁ ଜିନିଷ ଅଛି ଗ୍ୟାସ୍ ଫ୍ୟାସ୍ ମୁଁ ମୋରି କରିକି
ଏଇଭଳିଆ ଆଉ। ଆଉ। ଡ୍ୟୁଟି କେତେବେଳେ ଭାରିବ।
ଏଇ ଆଠଟା ପଇଁଚାଳିଶ ଆଡ଼କୁ ବାହାରିବି ଆଉ।
ତୁମ ଝିଅକୁୁ ରୋଷେଇ ଆସେ।
ହଁ।
ଆଁ ସେଇ ହିଆ କହିଲ ଆମ ଚିକେନ କଷାଟା କେମତି କରନ୍ତି।
ଆଁ ଏ ପହରଦିନ ତ ବିରିୟାନୀ ହେଇଥିଲା ସେ ବିରିୟାନୀକୁ ତାକୁ ମାନେ ଯଉ ଡେକଚିରେ ଗରମ ମସଲା ଆଉ ପାଣି ଫୁଟାଇ ଦେଇ ସାରିଲା ପରେ ସେ ବିରିୟାନୀ ଚାଉଳକୁ। ଅଧା ସତୁରି ପ୍ରତିଶତ ତାକୁ ସିଜେଇ ଦବ। ସିଝେଇ ଦେଇକି ଅଧା ସିଝିଗଲା ପରେ ତାକୁ ପୁଣି କାଢ଼ି ଦେଇକି ଚିକେନ୍ ପାଇଁ ମସଲା କଷି ଦେଇକି ମାନେ ଆଗରୁ ଯଉ ରଖା ହେଇଥିବ ତାକୁ ମିଶେଇକି ଦହି ଗରମ ମସଲା ଆଉ ଅଦା ରସୁଣ ବଟା ଏଗୁଡ଼ା ସବୁ ମିଶେଇକି ୟାଁ ହଉ ହଉ।